ହୁଁ।
ଆଉ କଣ କରୁଚ?
ଅ ହେ କାମ ସାରିକି ଆସିଲି ଆଉ ଏଠି ବାଡିଆ ଟେ ବୁଲଚି ଟିକେ। କାଲି ଟିକେ ପବନ୍ ଦେଇଥିଲା ନଡ଼ିଆ ଭଡ଼ିଆ ଖସିକି ଆମ୍ବ ଖସିକି ଦେଖି ଆସିଥିଲି।
ଓହୋ ଆଉ ବୋହୁତୁ ଆମ୍ବ ନଡିଆ ହେଇଚି ନା କଣ ତମର?
ହଁ ଆମର ହେରା ନଡ଼ିଆ ଗଛ ମେଞ୍ଚେ ହେଇଚି ଆମ୍ବ ଗୁଆ ଗଛ ମେଞ୍ଚେ ହେଇଚି। ଆମ୍ବ ଗଛ ମେଞ୍ଚୈ ହେଇଚି ସବୁ ଗଛ ହେଇଚି।
ଆରେ ଯୋଉ ତମେ ବା କହୁଥିଲ ଏଇଥର କୁଆଡେ ଗୋଟେ ଯିବା ପାଇଁ ବୁଲିବା ପାଇଁ ଇଁ। କଣ କରୁଚ ମାନେ ଯିବା ନା କଣ କୋହୁଚ?
ହଁ ରଜକୁ ଯିମୁ ବୋଲି ମାନେ ପ୍ଲାନିଂ ଚାଲ୍ଚି ଦେଖିବା କଁ ହୋଉଚି ଲୋକମାନେ ଆରେ କଣ ଏକୁଟିଏ ଯିବୁ କି ଛଅ ସାତ ଜଣ ହେଲେ ସାଙ୍ଗ ହେଇକି ଯିବୁ ସେଇଟା ମଜା ଲାଗିବ ଏକା ଗଲେ କଣ ନାଇଁ କଣ ଲାଗିବ ଯିବୁ ଦେଖ୍ ଦେଦକି ପଳି ଆସିବୁ, ସାଙ୍ଗ ହେଇକି ସମସ୍ତେ ଗନେ ଭଲ୍ ଲାଗିବ।
ଆଉ ତମ ଘରେ କେତେ ଜଣ ଯିବେ?
ଆମ ଘରେ ଚାରି ପାଞ୍ଚ ଜଣ ଯିବେ ଆଉ।
ଆଉ କୋଉଠିକି ଯିବ ବୋଲି ତମେ ଭାବୁଚ?
ଏଇ ପାଖକୁ ଏଇ ପାଖ ଆଖିଆ ଦେଖିକି କେଉଠି ଗୋଟେ ଦେଖିକି ଦେଖିଆ ଯିବା ଆଉ।
ନା ନା ମୁଁ କଁ କହୁଥିଲି କହିଲ ଯୋଉ। ଏ ରଜ ତ ଏବେ ଖରା ହୋଉନି କି ତା ପରେ ପରେ ବର୍ଷା ତ ହବ। ରଜରେ ତ ଏଇ ପାଖକୁ ଯିବ ବୁଲିବା ପାଇଁ ରଜ ଭଜ ଯୋଉଠେ ତୋଳି ପୋଳି ପଡିଥିବ ଏ ସେରା ମାନେ ଦେଖିବ କି ରଜ ଦୋଳି। ଖେଳିବ ହେଲା ମୁଁ କଣ କହୁଥିଲି କହିଲ ମାନେ ଆମେ ପୁରୀ ଯେମିତି ଯାଇନଥିଲେ ଗତ ଥର ଆ ସେପଳିଆ ଆମେ ଯି ଆମେ ଯାଆନ୍ତେ ଆଉ ତମ ଘର ଲୋକ ଆମ ଘର ଲୋକ। ଆଉ ହଉଛି ଏଥର ଆମେ କଣ କହିଲ ଆମେ ତ ଆର ଥର କାର ନେଇକି ଯାଇଥିଲେ। ଏଥିର ଆମେ ଟ୍ରେନରେ ଯିବା ଟ୍ରେନ ଗଲେ ବି ଗୋଟେ ମଜା ଅଲଗା ପ୍ରକାର ନୁହେଁ କି?
ଟ୍ରେନ ରେ ଗନେ ମଜାଯେ ଟ୍ରେନ। ମୁଁ ଦେ ଫାଷ୍ଟ କଥା ହେଲା ମୁଁ ଟ୍ରେନରେ କେବେ ବସିନି ମୁଁ ଯୁଆଡେ ଯାଏ। ଏଇ କାର ରେ ଯାଏ ନନେ। ବସ୍ ଥରେ ମୁଁ ଯାଇଥିଲି ବସ ରେ ମାନେ ଆମେ ସେ ବସରେ ଯାଇଥିଲୁ କଣ କହିଲ ଆମେ ଆଠ ଆଠ ଦିନି ପୁରା ବସ୍ ରେ ବସିକି ବୁଲିଥିନୁ।
ହୁଁ କୁଆଡେ ଯାଇଥିଲ?
ଆମେ ଯାଇଥିନୁ ତାରା ତାରିଣୀ। ଆଉ ପଞ୍ଚଲିଙ୍ଗେଶ୍ଵର। ଆଉ ହେଉଛି ଯେଉଁ କାକଟପୁର ଆଉ ପୁରୀ। ଆଉ ହେଉଛି ଯେଉଁ କଣ ତ କାଳିଜାଇ। ଆଉ ଆରେ ଆଠଟା ଜାଗା ଆମେ ଯାଇଥିଲୁ ବହୁତ ସାରା ଜାଗା ଯାଇଥିଲୁ ସେ ଜାଗା ଗୁରା ଆଉ। ମୋର ମନ ନାହିଁ ମାନେ ମୁଁ ଯାଇଥିଲି କେତେ କହିଲ ଆସିକି। ତଥାପି ଦଶ ବର୍ଷ ହେଇଯିବଣି। ମୁଁ ଯାଇଥିଲି କେତେ କହିଲ ଦିଇ ହଜାର। ଅଁ ଅଁ ଅଠର ହଁ ଅଠରରେ ବି। ଉଣେଇଶରେ ଯାଇଥିଲି। ସେ ମୋ ମା ଆରିକା ସମସ୍ତେ ଯାଇଥିଲେ ତ। ଆ ତ ତାଙ୍କ ସାଙ୍ଗରେ ଆମେ ଯାଇଥିଲୁ। ଆଠ ଦିନ ମାନେ ପୁରା ବସ ରେ ବସିକି ଅଁ ଯାଇଥିନୁ ଆଠ ଦିନ ପାଇଁ।
ହୁଁ। ନା ଆମେ ଏଇଟା ଯିବା କଣ କହିଲ ଆମେ ଯିବା ତିନି ଚାରି ଦିନ ପାଇଁ ହେଲା। ଆଉ ଫାଷ୍ଟ ଯିବା ଜାନେ ପୁରୀ ତ ଫାଷ୍ଟ ଯିବ। ଆଉ ଫାଷ୍ଟ ପୁରୀ ଯାଆନ୍ତେ ଆଉ ହଉଛି ପୁରୀରେ ଦର୍ଶନ କରନ୍ତେ ଗୋଟେ ଦିନ ତାପରେ ପୁରୀରେ ବି ବହୁତ ସାରା ଜାଗା ଅଛି। କି ମନ୍ଦିର ବହୁତ ସାରା ନାହିଁ କି ଆଉ ସେଗୁଡାକ ବି ଟିକେ ଦେଖନ୍ତେ। ସେଠି ଗୋଟେ ଦିନ କି ଦି ଦିନ ରୁହନ୍ତେ ପୁରୀରେ ଭଲସେ ପୁରା ଦେଖିକି ଆସିବା ସବୁ ଜାଗା ବୁଟେକି। ଆଉ ତାପରେ ହଉଛି କଣ କହିଲ ଉଁ। ଯାଆନ୍ତେ କୋଣାର୍କ, ଚନ୍ଦ୍ରଭାଗା। ସେପଟୁ ବୁଲିକି ଆଉ ହଉଛି ସେଇ ଯୋଉ ଯାଇକି ତାପରେ ହେଉଛି ଏପଟେ କଣ କହିଲ ଆସିଲା ବେଳକୁ ଆଉ ଭୁବନେଶ୍ଵର ବି ଗୋଟେ ଗୋଟେ ଦିନ ଖଣ୍ଡେ ରହିକି ମାନେ ସେଇ ଯୋଉ ଛୁଆ ସବୁ ଯାଉଛନ୍ତି ନା ସେ ଟିକେ ମାନେ ପ୍ଲାନିଂ କୋରିଅନ ଦେଖିଲେ ତାଙ୍କୁ ଟିକେ ବେଶୀ ଭଲ ଲାଗିବ। ଆଉ ହଉଛି ପ୍ଲାନେଟୋରିୟମ ଆଉ ହଉଛି କଣ କହିଲ ସେ ନନ୍ଦନକାନନ। ଆଉ ଭୁବନେଶ୍ୱରରେ ବହୁତ ସାରା ନାହିଁ କି ଆଉ ହଉଛି। ଦେଖିକି ବିଭିନ୍ନ ପ୍ରକାର ଉଁ ଦର୍ଶନୀୟ ସ୍ଥାନ ଟିକେ ଦେଖ ଦେଖିକି ଆସନ୍ତେ ଆଉ।
ହଉ ଯିବା ଆଉ ତାହେଲେ ଆଉ।
ହୁଁ ଆଉ ରଜ ପାଇଁ ସବୁ ତମର କଣ କଲଣି?
ରଜୁ ପାଇଁ ଆମର କିଛି ମାନେ କିଣାକୁଣି ଏ ପଯ୍ୟନ୍ତ ହେଇନି ରଜ ତ ଅଛି ଆହୁରି ଆଠ ଦଶ ଦିନ ହୁଁ କିଣାକୁଣି କିଛି ହେଇନି ଆମେ ଯିବା ଦେଖିବା ତାପରେ ଇଏ ନାହାନ୍ତି ତ ଘରେ ସିଏ ଆସନ୍ତୁ ଆସିଲେ ଆଁ ଦେଖିବା ଯିବା ଆଉ କଣ କିଣା କିଣି କଣ କିଣିକି ଆଣିବୁ ଆ ମୋ ଝିଅର ଖାଲି ଡ୍ରେସ ଆସିବ। ଆଉ ସେଇଟା ତ ସିଏ ନେଇ ଆସନ୍ତି ଆଉ ମୋର ଯାହା ଶାଢ଼ୀ ଆସିବ ଯଦି ଆସିବ ନହେନେ ନାହିଁ। ଆମ ଘରେ ତ ଦେବେ ଆଉ।
ହୁଁ। ନା କଣ କହିଲ? ଆମର ଏଇଠି ନା ଗୋଟେ ଖୋଲିଛି ନୂଆ ଦୋକାନ ହେଲା ମାନେ ସପିଙ୍ଗ ମଲ୍ ଟାଇପର ପୁରା କରିଛି ସିଷ୍ଟମ ପୁରା ମଡର୍ଣ ସିଷ୍ଟମ କରିଛି। ସ ସପିଂ ମଲ ଟାଇପର ଆଉ ଆଗରୁ ମାନେ ତାର ଏଇ ମାର୍କେଟ୍ ଭିତରେ ଦୋକା ଥିଲା। କିନ୍ତୁ ସିଏ ଏବେ କଣ କରିଛି କହିଲ ନେଇଯାଇଛି ବାହାରକୁ ନେଇକି ପୁରା କରିଛି ପୁରା ପୁରା ଷ୍ଟାଇଲିସ କରିକି କରିଛି ବଢିଆ ଦୋକାନଟା ଦେଇଚି ଆଉ ତା ନାଁ ବି ଚେଞ୍ଜ୍ କରିଦେଇଛି। ଆଉ ସେଥିରେ କଣ କହିଲ ମାନେ ଏଇ ରଜ ପାଇଁ ପୁରା ସ୍ପେଶସିଆଲ୍ ଅଫର୍ ଦେଇଛି ସିଏ ମାନେ ସେଭେଣ୍ଟି ଫାଇଭ୍ ପରସେଣ୍ଟ ଅଫ୍ କି ଫିଫ୍ଟି ପରସେଣ୍ଟ ଅଫ୍। କି କଣ ଏମିତି ମାନେ ଡିସକାଉଣ୍ଟ ଭଲ ଦବ ଆଉ ହୋଉଛି କଣ କହିଲ ଟିକେ ଅଧିକ ଧର ତମେ ଯଦି ଦଶ ହଜାର ଟଙ୍କାରେ କିଣିବ ଜିନିଷ ତାହେଲେ ତମର ପାଞ୍ଚ ହଜାର ଟଙ୍କା କାଟିଦବ କି କଣ ଏମିତି ପୁରା ଅଛି। ଯେତେକରେ କିଣିବ ଯେତେ ଅଧିକରେ କିଣିବ ସେତେ ତମେ ଅଧିକ ଡିସକାଉଣ୍ଟ ପାଇବ। ଆଉ ହଉଛି ଟ୍ରେସନାରୀ ବି ବଢିଆ ଦୋଉଛି ମାନେ ବହୁତ କମ୍ ରେଟରେ ଟ୍ରେସନାରୀ ଜିନିଷ। ସେ ଯୋଉ କାନ ଫୁଲ ହେଇଗଲା କି ଚୁଡ଼ି ହେଇଗଲା ଜ୍ୟୁଲେରୀ ଯାହାବି କି ନେଲପଲିସ କି ଅଳତା କି ଯାହାବି ତମେ ଆଣିବ। ଟ୍ରେସନାରି ଜିନିଷ ଛୁଆଙ୍କର ବି ଖେଳଣା ଫେଳଣା ସବୁ ମାନେ ପୁରା ବଢିଆ ଅଫରେ ଦବ। ଆଉ ସେ ଦୋକାନଟା ଖୋଲିଛି ତ ତ ରଜରେ ରଜର ଦଶ ପନ୍ଦ ପନ୍ଦର ଦିନ ପୂର୍ବରୁ ବୋଧେ ଖୋଲିଲାଣି ଜୁନ ଏକରୁ ବୋଧେ ଷ୍ଟାର୍ଟ ହେଲାନା କଣ ଆଉ ହୋଉଛି ମାନେ ପୁରା ବଢିଆ ଅଫର ଅଛି। ଆଉ ତମେ ଆସୁନ କେତେବେଳେ ଆଉ ସେ ଦୋକାନକୁ ଯାଆନ୍ତେ କିଣ ନ୍ତ ନିଅନ୍ତ ରଜ ପାଇଁ ବି ଭଲ ତମର ଯାହା କିଣ ତ ଆଉ ତମର ବି ବନ୍ଧୁବାନ୍ଧବ ପାଇଁ ଯାହାକୁ ସାଢି ଫାଢିକିି ଯାହା ବିି ଦବାର ଅଛି ନେଇଯାଅନ୍ତ ଭଲ ଅଫରରେ ମିଳନ୍ତା।
ହଉ ତାହେଲେ ଆଉ ଯିମୁ ସେଇଠିକି ଆଉ। ଆ ଯିମୁ ଯେ ସିଏ ଆସନ୍ତୁ ଆସିଲେ ସିନା ଯିମୁ ଆଉ କେମିତି ନହେନେ ଯିମୁ ସେ ଆସନ୍ତୁ ଦେଖିଆ। ସେଠିକି ଯିମୁ ଆଉ। ତମେ ତ ଏଇନା ଅଛ ଦେଖିବା ମୁଁ ଗଲେ ସେଇଠିକି ତମକୁ ଫୋନ୍ କରିବି ଆସିବ ଆଉ।
ଉୁଁ ହୁଁ।
ଆ ତାପରେ ରଜ ଅଷ୍ଟମୀ ତ ହେଲେ ବହୁତ ସାରା ମାନେ ପ୍ରାୟ ଦୋକାନରେ ତ ଅଫର୍ ଆସେ ନା।
ଉଁ ହୁଁ ନା ଅଫର ଆସେ ଯେ କିନ୍ତୁ ଇଏ କଣ କହିଲ ନୂଆ କି କରିଛି ନା ପୁରା ଭଲ ଭଲ ଜିନିଷ ବି ରଖିଛି ଆଉ ସବୁ ଅଧିକ ଡିସକାଉଣ୍ଟ ଟିକେ ଦଉଛି। ଟିକେ ଅଧିକ ଲୋକ ସବୁ ଯାଇକି ଆଣୁଛନ୍ତି ତ ଆମ ଘର ପାଖରେ କେତେ ଜଣ ଯାଇକି ଆଣିଲେଣି ମୁଁ ଦେଖୁଥିଲି ଉଁ ଭଲ ଭଲ ଜିନିଷ ବି ଆସିଛି କପଡା କ୍ଵାଲିଟି କି ଜିନିଷ ଯାହାବି ସବୁ ଭଲ ଜିନିଷ ଅଛି।
ହଁ ନେ ଆରେ ଦୋକାନ ବଡ଼ ବଡ଼ ଦୋକାନ ଯୋଉମାନେ ଦିଅନ୍ତି ସେମାନେ ଟିକେ ରଜ ମାନେ ଏଇ ପର୍ବ ଏଇ ଟାଇମରେ ଯଦି ଟିକେ ଅଫର୍ ନ ଦେବେ ତାପରେ ତାଙ୍କର କଣ ମାନେ ଆଉ ମାନେ ଅଫର ଦିଅନ୍ତି କାହିଁକି କହିଲ ମାନେ ବେଶି ଲୋକ ଆସିବେ ମାନେ ମୋର ବେଶୀ ସେଲ‌୍ ହେବ ଏଇଆ ଆଉ। ସେଥିରେ ମିଳେବ କିଛି ମୁଁ ଜାଣିଚି ଥରେ ଆମର ଆଣିଥିଲେ ଇଏ ଗୋଟିଏ କଣ କହିଲେ ଗୋଟେ ବେଡ୍ ସିଡ଼ି ଆଣିଥିଲେ।
ହୁଁ। ହ୍ୟାଲୋ।
ଆଉ ସକାଳୁ କିଛି ଖାଇଛ ନା ଖାଇନ।
ହୁଁ। ନା ଖାଇନି କିଛି ଆଉ ଖାଇବା ଆଉ। ଗରମ ହଉଚି ସକାଳୁଆ କିଛି ନ ଖାଇକି ଆଉ ପଖାଳ ଭାତ ମୁଁ ଗୋଟେ କଣ ଝୋଳ କରିକି ଖାଇ ଆ ପଡିବ ବିଲାତି ବାଇକଣ ବଢି ପଖଳ ଭାତ ଝୋଳ ସେଇଟା ତ ଶାନ୍ତି ଆଉ।
ନା ଆମର ଇଏ ଗୋଟେ କାଲି କଁ କହେଲା ଟିକେ ବର୍ଷା ହେଇଯଥିଲା ନା କାଲି ରାତିରେ ଟିକେ ଥଣ୍ଡା ଲାଗିଲା। ଆଉ ଗରମ ଲାଗିଲାନି।
ଖରା ପ୍ରବଳ ଜୋରରେ ହଉନି ଯେ ଆମ ଗଟେ ବର୍ଷା ହେଇନି।
ଅ ଆମର କାଲି ଟିକେ ବର୍ଷା ହେଇଯାଇଥିଲା କାଲି ରାତିରେ ଟିକେ ଥଣ୍ଡା ଲାଗିଲା ମାନେ ଆଉ ଗରମ ହେଇଗଲାଣି ସବୁଦିନ ଦି ଦିଟା ଫ୍ୟାନ୍ ଦେଇକି ଶୋଇଉ କାଲି ଗୋଟେ ଫ୍ୟାନ୍ ଦେଇକି ଶୋଇଲୁ।
ହୁଁ ବର୍ଷା ହେଇଗଲେ। ଥଣ୍ଡା ଲାଗିଲେ ଆଉ ଭଲ ଲାଗିବ ଶୋଇବା ପାଇଁ।
ହଁ ବର୍ଷାର ନେଇ ହେଇଗଲେ ଖରା ହେଲା ଖରା ହଉ। ତାସ୍ତେ ଯଦି ଟିକେ ବର୍ଷା ହବ ଏ ଥଣ୍ଡା ଲାଗନ୍ତା। ଆଉ ତୁ ଦେଖୁନୁ ବହୁତ ଦିନ ହେଲା। ବର୍ଷା ବି ହେଇନଥିଲା କାଲି ଟିକେ ବର୍ଷା ହେଇଛି କାଲି ଟିକେ ମଣିଷ ଶାନ୍ତିରେ ଶୋଇଛି।
ଯାହା ହଉ ତମ ଆଡେ ତ ବର୍ଷା ହେଲା ଆଉ ଆମ ଆଡେ ବର୍ଷା ହେଇନି ଆଉ ହୁଅନ୍ତା କି ଟିକେ ଭଗବାନଙ୍କ ଦୟାରୁ।
ଆମ ଆଡ଼େ ଟିକେ ଟିକେ ବର୍ଷା ହେଇଥିଲା ପବନ ବି ଦେଇଥିଲା। ଜୋରେ ଘଡଘଡି ମାରିଥିଲା। ଏ ବର୍ଷା ଟା ଅଳ୍ପ ହେଇଥିଲା କିନ୍ତୁ ଯେ ଏତିକି ବି ହେଇଥିଲା ଥଣ୍ଡା ଲାଗିଲା ଗରମ ହେଇନି।
ହୁଁ।
ଯାହା ହଉ ତମ ସହ କଥା ହେଇକି ଗୋଟେ ଆମ୍ବ ପାଇଲି ଆଉ।
ହୁଁ ହୁଁ ହଉ ଭଲ କଥା ଆଉ ଖାଇଦବ ବନେଇକି ଆଉ।
ମୁଁ ଆମ୍ବ ଖାଇନି ସବୁବେଳେ ବେଶୀ ଖାଇଲେ ଆମର ଦେହ ଖରାପ ହଉ ବୋଲି। ମୁଁ ଖାଏନି ଆଉ ଘରେ ସମସ୍ତେ ଖାଆନ୍ତି ମୋ ଝିଅ ଖାଏ। ତାର ଏଇ ଆମ୍ବ ଟାାଇମ ଆସିଲା ମାନେ ତାର ସବୁ ବକ୍ତରେ ଆମ୍ବ ଦରକାରେ। ଆଉ ହଉ ତାହେଲେ ମୁଁ ରଖୁଛି ମୁଁ ଜଲ ଦିଏମୋ ଝିଅ ଉଠିବ ମୁଁ ତା ଟିକେ ଦାନ୍ତ ବାନ୍ତ ଘଷେଇଦେବି ଖୁଆଇବାକୁ ଦେମି ପଛରେ କେତେବେଳେ ଫୋନ କରିବି ଆଉ।
ହଉ ଆଉ।